ହଁ। ହୁଁ କହ?
କଣ କରୁଛୁ?
ଏଇଠି ବସିଛି ବାହାରେ ଆଉ ପବନ ଖାଉଛି।
ସେଇଠି ପବନ ଦଉଛି? ଆମ ଇଆଡ଼େ ଟିକେ ପବନ ଦଉନି
ଆମର ବା ଚାରିପଟେ ଗଛ ଅଛି ଦୁନିଆ
ହଁ।
ହୁଁ ଆମର
ଆରେ ହଁ ହଁ ହ ଗାଁ। ଛ ସେମାନେ ଏ ଭଲ ଘର ପାଖରେ
ତୁ ଆସୁନୁ କେବେ ଆମ ଘରକୁ।
ହୁଁ
ହୁଁ
ହଁ ଯିବି।
କେବେ ମୁଁ ଯାଇ ସାରିଲା ପରେ ଆସୁନା କୁଆଡେ? ଖାଲି
ଗଛ ଗଛ ଯେତ ମାନେ କେତେ ଜରୁରୀ ମାନେ ଗଛ ଥିଲେ ଦେଖ ଆମକୁ ସେ ଥଣ୍ଡା ପବଣ ଦଉଛି ତା ସହିତ ଆମକୁ ସେ କେତେ ଜିନିଷ ଦଉଛି ମାନେ ଅମ୍ଳଜାନ ଦଉଛି ତା ସହିତ ଆମକୁ ଏମତି କେତେ ଫଳ ମୂଳ ଦଉଛି ତା ଗଛରେ ବି ଆମେ କେତେ ମାନେ ଯୋଉମାନଙ୍କ ପାଖରେ ମାନେ ଘର କରିବା ପାଇଁ ସେ ସେଥିରେ ମାନେ ଘର ବି କରିପାରୁଛନ୍ତି। କେତେ କଣ କରି ସେ ଆମ ପାଇଁ କେତେ ଉପକାରୀ
ସବୁଠାରୁ ଅଧିକ ଉପକାରୀ ଗଛ ଜାଣିଛୁ?
ହଁ କିନ୍ତୁ ଏବେ ସମସ୍ତେ ଏଇ ଯୋଉ ରାସ୍ତାଘାଟ କରିବେ ବୋଲି ଖାଲି ଗଛ କାଟି ଦଉଛନ୍ତି। କେତେ
କାଟୁଛନ୍ତି ମାନେ ଭୟଙ୍କର ମାତ୍ରାରେ କାଟୁଛନ୍ତି।
ହଁ ଖାଲି ରାସ୍ତାଘାଟ କରିବେ ବୋଲି ପୁରା ବଡ ବଡ ଗଛ ସବୁ କାଟି ଦଉଛନ୍ତି। ଘର ଘର କରିବେ ବୋଲି ସବୁ କାଟି ଦଉଛନ୍ତି ଆଗକୁ ଦେଖିବୁ କେତେ ମାନେ ଆମ ପାଇଁ ଅମ୍ଳଜାନ ସର୍ଟ ହବ ପାଣି ସଟ୍ ହବ କେତେ ପୁରା କମ୍ ପଡିଯିବ ଆମେ ହିଁ ହଇରାଣ ହବା। ଆମ ଭବିଷ୍ୟତରେ, ଆମ ପର ପିଢ଼ୀ ସବୁ ବି ହା
ଏଇତ ଗଛ ସେମାନେ କଣ କରନି ପଇସା ରୋଜଗାର କରିବାର ବାଟ ଭାବିିନେଲେଣି ନଗଉଛନ୍ତି ପଇସା ଦେଇକି କିଣିକଣି ନଗଉଛନ୍ତି ବଡ ହେଇସାରିଲା ପରେ ପାଣି ଦବା ପାଣି ମାଣି କିଛି ଦବାର ନାହିଁ ସେ ବଡ ହେଇଆ ତାକୁ କାଟିକିନି ବିକି ଦେଇକି ପଇସା ଆଣୁଛନ୍ତି।
ହୁଁ ଏମିତି ସବୁ ଲୋକ ଅଛନ୍ତି।
ଆମର ଏଇ ଘର ସମ୍ନାରେ। ଏତେ ଥିଲା। ସଜଉ ଲ ଆକାଶୀଆ ବା ଛୁଆଁ। ତାଙ୍କର ନବେଇ କ୍ଳଚରେ। ତାଉ ସବୁ ଯାକ ଛୁଆ ବେଳେ ଆଣି ନକଲି ଆଣି କିଛି ବଡ ହେଇଗଲା ତା ବିକିଦେଲେ ବିକି ଦେଇକି ପଇସା ହେଇଗଲା କାଟିକୁଟି ଦେଇ ସ ଫାବକରିଦେଲେ ପୁରା ଆମର ଆଗ ଦଆର ମୁଁହ ପୁରା ଫାଙ୍କା।
ହଁ ଏମିତି ବି ଲୋକ ଅଛନ୍ତି ନା।
ଗୋଟେ ଚାଷ କଲେଣି ଗଛକୁ ଜାଣିଚୁ ବିକିକି ଖାଇଆରେ କାରଣ ସେ ଗଛ ରେଟ ଅଧିକ ନା।
ହୁଁ ହୁଁ ବି କିନ୍ତୁ ପରିବର୍ତ୍ତନ ଭବିଷ୍ୟତରେ ସିଏ ହିଁ ହଇରାଣ ହେବେ ତାଙ୍କର ସବୁ ପିଲା ଛୁଆ ସେମାନେ ବି ହଇରାଣ ହେବେ।
ହଁ ସେଟା କଣ ସିଏ ଭାବୁଛନ୍ତି।
ସରକାର ଯାହା ବି କରୁଛି ସେ କଣ ଭଲ କରୁଛି କି ଯୋଉ ରାସ୍ତା ଘାଟ କରୁଚି ସବୁ ବର
ଆରେ ସରକାର ଯାହା କହୁଛି ଭଲ କହ ନି ସରକାର କରିଛି ଯେ ଗଛ ଗାଡି ଯେତେବେଳେ ଯିବ ଗଛ ଗାଡିଆ ସେ ଫାଇନ ଦବ ଇଏ ଦବ ସିଏ ଦବ। ଅଟକେଇବ ଫା ତାଙ୍କ ଉପରେ ଜେଲ ନା। କାରା ଦଣ୍ଡ ପର୍ଯ୍ୟନ୍ତ କଥା ପଳଉଛି ହେଲା। କିନ୍ତୁ ଏଇ ଯୋଉମାନଙ୍କୁ ସେ କାମରେ ନଗେଇଛି ସେଇ ଆମର ଲୋକ ହେରା ସେମାନେ କଣ କରୁଛନ୍ତି ନା ଆମକୁ ଦିଅ ପଇସା ଏତିକି ଟଙ୍କା ଆମେ ତମକୁ ଛାଡି ଦଉ ପଇସା ନେଇକି ଛାଡି ଦଉଛନ୍ତିି ସଇଲା ବେପାର ବେପାର ବାଟରେ ଆସ୍ତେ ଆ ବାଟେ ବାଟେ ଚାଲିଲା ଇଏ ତାଙ୍କ ପଇସାକୁ ପଇସା ପାଇଲେ ଆଉ କୋଉଠି ବନ୍ଦ ହେଲା କ ସରକାର ଯେ ଯେତେ ନିୟମ ବାହାର କରଛି ଇଏ ତାଙ୍କର ସବୁ ଠକୁଛନ୍ତି। ସବୁ ତାଙ୍କୁ ଠକ। କୁ ଛନ୍ତି।
ସବୁ ଇଏ। । ତମେ କେହି ମାନୁନାହାନ୍ତି ସରକାର ସେଇଭଳି କଢା ନିୟମ ବି କରୁନି।
ଯେତେ ନିୟମ କଲେ ଏମାନେ ତା ଦେହରେ ନିଅନ୍ତି ନା ନିଅନ୍ତି ଚୋର କ ଚୋର କାମ କରୁଛନ୍ତି।
ହଁ ଆଗୁକୁ ବି ସେଇ ପସ୍ତେଇ ସେ।
ହଁ ଯେତେବେଳେ ପସ୍ତଉଛନ୍ତି ସେତେବେଳେ ଦୋଷ। ଦୋଷ ଦଉଛନ୍ତି ସରକାର ଙ୍କର।
ହୁଁ ଆମ ଇନୁ ଗଛ ପୁଣି ଲଗେଇକି ଗଛର ଯତ ନବା ସଥା ହଁ ନା।
ତମ ବାରି ରେ।
କୁହନ୍ତିନି ଗଛ ହିଁ ଜୀବନ।
ହୁଁ।
କଉ କଉ ଗଛ ଅଛି କହିଲୁ।
ଆମ ଆଡେ ନଡ଼ିଆ ଗଛ ବହୁତ ଅଛି ଆମ୍ବ ଗଛ ବହୁତ ଅଛି। ଆମ୍ବ ଗଛ ବାପା ଏବେ ଗୋଟେ ବଡ ଆମ୍ବ ଗଛଟେ କାଟିଦେଲେ ଦିଟା ଆମ୍ବ ଗଛ କାଟିଦେଲେ।
କଣପାଇଁ।
ବାଉଣ୍ଡରି ଆମର ବୁଲିବ ବୋଲି ସେ ଜାଗା ଯାହାର ଯାକଥିଲା ତାଙ୍କୁ ବାଡିକୁ ବିଲକୁ ସେଇଟା ନଉଥିଲା ହେଲା ସେ ବାର ବାର ତାଙ୍କ ବିଲ ଛାଇ ହଉଥିଲା ଚାଷ ବାସ କିଛି କରିପାରୁନଥିଲେ କଣ କିନ୍ତୁ ସେ ବିଲରେ ସେମାନେ ଚାଷ କରନ୍ତିନି ପଡିଆ ପଡିଥିଲା ହେଲେ ତାଙ୍କର ରହିଲା ବୋଲି ଏମ୍ ହ ଯିଲେ ଆମ ବିଲକୁ ପଡୁଛି ଇଏ କରଛି ତାପରେ ଆମ ପୁରା ବି ଜାଗା ଟା ତାଙ୍କ ଆଡକୁ ଗଛ ଟା ପୁରା ମାଡିଗଲାଣି ସେଥିପାଇଁ ବାପା କହଲେ ଏମିତି ଏରେ ତ ବାଉଣ୍ଡରୀ ବୁଲାହବ ଟାବ ଆଗୁଆ କାଟିଦେଲେ ହେଥିପାଇଁ ଆଉ ଗୋଟେ କଣ ଆମ ବାଡି ପୁରା ଫାଙ୍କା
ହୁଁ,
ହୁଁ ନହେଲେ ଏଇ ବର୍ଷ ମେଞ୍ଚେ ଆମ୍ବ ହେଇଥାନ୍ତା।
ଆଉ କଣ କଣ ଗଛ ଅଛି ଆମ୍ବ ଗଛ ଆଉ କଣ ଗଛ?
ହଁ,
ମୁଁ କହିଲି ଆମ୍ବ ଗଛ ଆଉ କୋଉ କୋଉ ଗଛ ଆସିଛି?
ଆମ୍ବ ଗଛ ଅଛି ନଡିଆ ଗଛ ବହୁତ ଅଛି ଆଉ ବେଲ ଗଛ ଅଛି ମନ୍ଦାର ଗଛ ଅଛି ପିଜୁଳି ଗଛ ଅଛି। ହଉ। ଫୁଲ ଗଛ ବିଭିନ୍ନ ପ୍ରକାର ଅଛି।
ହୁଁ।
ବଡ ବଡ ଗଛ ନିମ ଗଛ ଗୋଟେ କଟା ହେଇଗଲା। ଆଉ ଚାଖୁଣ୍ଡା ଗଛ ଅଛି।
ଆଉ ତମ ଯ ଯୋଉ ପୁଅଟ ର ପାଣିଆ
ହଁ ପ ଅଛି ହେଲେ ଆମର କାରବାର କିଛି ହଉନି ତାପରେ ଆଡଷ୍ଟ ପକେଇ ଦେଇଛ।
ଏବେ ବି ଯଦି
ହଁ ଭଲ ପାଣି କେମିତି ବାହାରିବି। ଏତେ ଦିନ ହେଇଗଲାଣି ନା ପାଣି ରହିଗଲାଣି ତା ଭରେ କାରବାର ହଉନି ଭଲ ପାଣି କଣ ଆସିବ ନେ ହେଇକି କୋତରା ହେଇଯାଇଥିବ
ଓହୋ ଆଗରୁ ତମର ସେଇ କୂଅରେ ସବୁ ପାଣି କାଢ
ହୁଁ ଆଗରୁ ବୋଲି ବହୁତ ଆଗରୁ କଡା ହଉଥିଲା ମା ଯେେବେ ନଥିଲା ସେବେଠ କୁ କାରବାର ହଉଥିଲା।
ଓହୋ ତୁ ଆସିଲା ପରଠୁ ମାନେ ତୁ ଯେତେବେଳଠୁ ବଡ ହେଲୁଣିୁ ସେ ପଥଣୁ ହଉନି ଆଉ
ନା ନାଇଁ ଏଇ କି ଗଲେ ଆମର ପଡିବା କେତେ ବର୍ଷ ହବ। ସାତ ଆଠ ବର୍ଷ ଖଣ୍ଡରେ ହବ ନହେଲେ ମୁଁ ବି ଛୁଆ ବେଳ କୁଅରୁ ପାଣି କାଢ଼େ ଜାଣିଛୁ ଆମର ବର୍ଷା ଦିନେ ସେ କୂଅ ପୁରା ଫୁଲ ହେଇଯାଏ ଜାଣିଛୁ ଏମିତି ଯିବୁ ସିଧା ଡାଏଟ ଗିଲସ ବୁଡେଇକି ଆଣିି ପିଇ ପାରିବୁ।
ହ ହୋ।
ହଁ ପୁରା ଏମିତି ହେଇଯାଏ। ବର୍ଷା ଦିନେ ଆଉ କାଢିବାକୁ କଷ୍ଟ ହନି ଆଉ ଖରା ଦିନେ। କେତେ ତଳୁ ପାଣି କାଢିବୁ ଦୌଡି ଟାଣି ଟାଣି ତ ହାତ ଖଣ୍ଡିଆ ହେଇଯାଉ ବିଣ୍ଡା ହେଇଯାଏ ସବୁ।
ହଁ।
ମୁଁ ବି ପାଣି କାଢିଛି ବହୁତ।
ଭଲ ଆଉ।
ଆଉ। ମାମା ହେରିକା ସବୁ କଣ କରୁଛନ?
ମମି ବୋଧେ ଗଲା ରୁଟି କରିବା ବୋଲି।
ହୁଁ -ହୁଁ ଏତିକି ବଳୁ ରୁଟି କରିଦେବେ ସାତଟା ବେଳୁ।
ନା ତରକାରୀ କରିଦବ ଆଉ ଯଦି ସେଇଠି ହବ କେତେ।
ଓୁଁ ହୋଁ କର ତରକାରୀ କରି ରୁ କଲ ଟାଇମ ହେଇ ଦିଅ-
ହୁଁ। ଆଜି ତମ ସେଟଟ ଭୋଟ ଦଦ ନା ନା ହଁ ମ କରିବୁ ତାହେଲେ ପନୀର୍ ତର୍ -କାରୀ। ଜାଣିଛୁ କାଲି କରିଥିଲି ସୋୟାବିନ୍ ଚିଲ୍ଲି।
ମୋ ପାଇଁ ଦେଲୁନି
ଉଁ
ଡାକିଲନି ମୋ ପାଇଁ ଦେଲନି ନା।
ତୁ ପା କଲ୍ ଉଠେଇଲୁନି।
ମୁଁ କଲ କଁ ତୁ ମତେ ରାତି ଦଶଟାରେ କଲ୍ କରିବୁ ମୁଁ ଉଠିଲି ତୁ ଖାଇପିଇ ସାରି ସେତେବେଳେ ତୋ ପେଟ ଭିତରେ ସବୁ।
ତୁ ମୁଁ ତୁ ଦେଖିନୁ ଆଉ ମୋ ମୁଁ ତତେ ଦିନରେ ପା କଲ୍ କରିଥିଲି।
ଦିନରେ କଲ୍ କରିଥିଲୁ କାଲି?
ହଁ ତୁ ପା ଦେଖିନୁ।
ନାଇଁ ତାଲେ। ଆମର ଦିନରେ ହେତୋଳେ ଶୋୟା ହେଇନଥିଲା କଲ କରିଥିଲୁ ଆଗୁଆ‌।
ମୁଁ ଦିନରେ ରଖିଥିଲି।
ହୁଁ ମିଛ କୋଉଚୁ।
ନା ସତରେ।
ହଁ ହଁ।
ହଁ ମୁଁ ଦିନରେ ନଥିଲି।
ହୋଉ ତାହେଲେ ତୁ ଆଉ କୋଉଦିନ ଗୋଟେ କରିକି ଆଣିବୁ।
ହୋଉ ମୁଁ ତୋ ପାଇଁ ଟିପିନରେ ପୁରେଇକି ନେଇଯିବି ତୁ ଖାଇବୁ ଆଉ।
ହଁ। ଟେଷ୍ଟି ବାଲା କରିକି ନେଇକି ଆସ। ହଁ।
ହୋଉ ମୁଁ କହିଲି ତତେ କଣ କଣ ଭଲଲାଗେ?
ଏବେ ପାଇଁ କହିବାକୁ ଗଲେ ମତେ ମୋମୋ ଭଲ ଲାଗେ। ଆଉ ଆଉ ଏଇ ଖୀଣା ଏଇ ଖୀଣା ମୋର ଖାଇବାକୁ ଇଚ୍ଛା ହୋଉଚି ମୋମୋ। ମୋମୋ। ଆଉ ଯୋଉ ଇଏ କଣ କହନି ଆଁ ଇଷ୍ଟନରେ ମୁଁ ଖାଇଥିଲି ଗୋଟେ ରୋଲ ସେ ରୋଲଟା ପୁରା ମସ୍ତ ହେଇଥିଲା।
ସେ ଦିନ ବିବିନ ବିବି ସହିତ ଯୋଉ ଯାଇଥିଲୁ ସେଇଠି ଖାଇଥିଲୁ?
ନା ନା ଏଇଥର ଯୋଉମ ଯାଇଥିଲି ଇସ୍କନ ଯାଇପାଇଲିନି।
ଓ ଏକା ଏକା ବୁଲି ଯାଉଚୁ ସବୁଆଡେ ମତେ ଡାକୁନ।
ଯିବି ତତେ ନେଇକି ଯିବା ତୁ ଯିବୁ ତୋର ମୋର ଯିବା ଖାଇକି ଆସିବା ସେଇଠୁ ଦେଖିବା ରୋଲ ଦେଖିବୁ ପୁରା ଟେଷ୍ଟ ମସ୍ତ। ଭେଜ ରୋଲ ନା ପୁରା ମସ୍ତ।
ନାଇଁ ମୁଁ ଟିକେ ବୋହୁତ ବର୍ଷ ହେଇଗଲଣି ଯାଇନି।
ହଁ। ବାହାରେ ଯୋଉଗୁଡା ଅଛିନା ସିଏ ବ ଇସ୍କନଉରା ସବୁ ବଡ ବଡ। ଇସ୍କନ ସବୁ ଛୋଟ ଛୋଟ ହେଲେ
ହୁଁ ମାନେ ସେଠିକି ଗଲେ ନା ମନ ପରା ଶ ମାନେ ଏମିତି ଲାଗିବ ଏସବୁ ଆଉ ଆସିବା ପାଇଁ
କଲେ ମନ ଶାନ୍ତି ଲାଗିବ। କଣ କହନି ପୁରା ରୋଡ ସାଇଡ ରେ ହେଲା।
ଆରେ ନା ସେ ଯୋଉ ଭିତରେ ବସିଲେ ଭିତରେ ବସିଲେ ସେତେବେଳେ ଯେତେବେଳେ ଠାକୁରଙ୍କ ପୂଜା ଚାଲିଥିବ ସେତେବେଳେ କୀର୍ତ୍ତନ ହଉଥିବ ସମସ୍ତେ ଭୀତରେ ଝୁମିକି ପୁର ନାଚୁଥିଲେ ନାଚୁଥିବେ ସେଇ ସେ ଯୋଉ ମୁଁ ଯୋଉ ଯାଇ ମ ମାନେ ମନେ ପାଉଛି ମାନେ ମାନେ ଇଛାଛି ସେୁ ଶବ୍ଦବେେଳେ ଆନ୍ତି ସେଠି ଶବ୍ଦ ବଳେ ଯାନ୍ତି ସେମତି ଏମତି େ କୀର୍ତନ ହଉଥିବ ଆଉ ନାଚୁଥିବ ଗାଉଥିବ ଠାରଣୁ ପୁରା ରେଇଇଥିବୁ।
ମୁଁ କେବେ ଦେଖିନିଁ ଦିଦି କୁହେ ସଞ୍ଜ ଟାଇମ ରେ ଏମତି ନାଚନ୍ତି ସମସ୍ତେ
ନାାଇଁ ମୁଁ ଦେଖିଛି ମୁଁ ବି ଲାଗିଛି କିନ୍ତୁ। ହେଲା ଆେ ବୃନ୍ଦାବ କିଛି ଭ ତାଙ୍କୁ ପାଣି ଦେବେ ତାଙ୍କୁ ପୂଜା କରିବେ ତାଙ୍କୁ ଚାରିପଟେ ନାଚିବେ ତା ସହିତ କୀର୍ତନାବ ତା ସହିତ ବି ସଙ୍ଗେ ସଙ୍ଗେ ଆସିବୋନ ବହୁ। ୁଏ ଆସ
ହୁଁୁ କେବେ ଯାଇଥିଲୁ। ଛୁଆ ବ
ସ ମୁଁ କରରନା କରରନା କରୋରୋନା ପୂର୍ବରୁ ସବୁ ଜମ ଯାଇଥିଲି ଣ ଭୁଲପୁୁର ଆ କରରୋନା ଯୋଉ କରୋନା ହେବା ପରଠାରୁ ମୁଁ ଆଉ ଯାଉ ଯାଇନି।
କ ବାହାରେ ଯୋଉମାନେ ଅ ଅଛନ୍ତି ସେମାନେ ଯୋଉ ନାଷ୍ଟଛନ୍ତି ସେଇ ଯୋଉ ଜାଗା କଣ କହିଲୁ ରେ ଯାଇ ପାହାଡ ଉପରେ ହେଇଯିବ। ପୁରା ଶାନ୍ତି ନିରଳା ସେ ମନରେ ମନ ଆପେ ଆପେ ଗୋଟେ ଆସିବ ଠାକୁରଙ୍କ ପ୍ରତି ଏଠି କଣ ଗାଡି ଘୋଗା
ଏଠି ବି ଅଛି ଆମର ଏଠି ଟାଉନରେ ଅଛି, ରୋଡରେ ବି ଅଛି,। ଛି। ହଁ।
ମୁଁ ମୁଁ କ ଜାିନି ତାହେଲେ।
ଟାଓନ ଟା ଜାଣିଥିଲି ରୋଡ ଜାନଥିଲି ଏବେ ଜାଲି। ମୁଁ କହିଲି ଟାଉଡଣ ଅଛି ବୋଲି ଜାଣିଥିଲି କିନ୍ତୁ ଯାଇ। ଟାଉନ ଯୋଉଟ ଅ